ପ୍ରଣାମ ଆଜ୍ଞା।
ଆଜ୍ଞା ନମସ୍କାର। କଣ କରୁଥିଲେ?
କଣ କରୁଥିଲି? ଆଜି ତ ଟିକେ ଘରକୁ ପଳେଇଥିଲି ତିନି ଚାରି ଦିନ ହେଲା ରହିଯାଇଥିଲି। ଆସିଲି ଆଜି। ଆସିକି ମୋର ଗୋଟେ ଛୋଟ ପାକଶାଳା ଉଦ୍ୟାନ ଟିଏ ଅଛି। ତାର ଟିକେ ଯତ୍ନ ନଉଥିଲି। ଆଉ ଯେହେ ତୁ ଆଷାଢ ମାସ ବର୍ଷା ଦିନ ମଶା-ଉଁ-ମଶା ମାଛିର ଡର। ତାକୁ ଯଦି ଆମେ ନ ଜଗିବା ଆମ ଦେହ ପାଗ ଖରାପ ହବ। ତେଣୁକରି ସେ ଘାସ ଫାସ ଯାହା ସବୁ ହେଇଥିଲା ତାକୁ ସବୁ ଓପଡା ଓପୁଡି କଲି। କରିକି ତଳେ ଯାହା ହେଇଥିଲା ତଳ ବାରି ଟିକେ ସଫା କଲି। ଗଛ ଛାତ ଉପରେ ଯୋଉ ଗଛ କରିଥିଲି ତାର ବି ଟିକେ ଯତ୍ନ ନେଲି, ନେଇକି ଏବେ ଗାଧୁଆ ପାଧୁଆ କରି ଆସିି ରୋଷେଇ ବାସ ଟିକେ କରୁଚି ଆଉ।
ଓହୋ, ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଅଛି ନା?
ହଁ ସ୍ୱାସ୍ଥ୍ୟ ତ ଭଲ ଅଛି, ଆପଣ କେତେବେଳେ ଆସିକି ମୋ ଉଦ୍ଯାନ ଟିକେ ଦେଖୁନାହାନ୍ତି।
ଆଜ୍ଞା-ଆଜ୍ଞା ମତେ ଟିକେ ସେଇ ବିଷୟରେ ଟିକେ କହିବେ କି ଯୋଉ ଆପଣ ଯୋଉ କର୍ ଚନ୍ତି ଛୋଟିଆ ପାଠଶାଳା ଯୋଉ ଉଦ୍ୟାନ କରିଚନ୍ତି ଟିକେ କହିବେ।
ସୁନ୍ଦର ବଗିଚା ଟି କରିଚି ଆପଣ କେତେବେଳେ ଆସିଲେ ଦେଖିବେ ଆଉ ଯେହେତୁ ଆଷାଢ ମାସ, ତାର ଯତ୍ନା ଯତ୍ନ ବି ସେଇଭଳିଆ ଦରକାର୍। ମୁଁ ଯୋଉ ମନେକର ଶାଗ ବାଛିଲି ଶାଗ ନାଡ଼ି ଦିଟା ବାହାରିଲା କି ପରିବା କାଟିଲି ପରିବା ଚୋପା ଦିଟା ବାହାରିଲା, ତାକୁ ମୁଁ ଗୋଟେ ବାଲ୍ଟିରେ ଅଲଗା ପକାଏ। ତାକୁ ଦି ଚାରି ଦିନ ସେ ଟିକେ ନରମି ଗଲେ ତାକୁ ନେଇ ଗଛ ମୂଳରେ ମୁଁ ଦିଏ ସାର ହିସାବରେ। ଆ ମୁଁ ବାହାର ସାର କୌଣସି ହଁ ବାହାର ସାର କିଛି ବ୍ୟବହାର କରେନା, ମୋ ଗଛ ଗୁଡିକରେ କେତେ ସୁନ୍ଦର ଫୁଲ ହେଇଛି ଫଳ ହେଇଚି। ଆପଣ କେତେବେଳେ ଆସିଲେ ନିଜେ ଦେଖିବେ, ଆଉ ଯୋଉ ଜରି ମୋ ଘରେ ଯୋଉ ଜରି ବ୍ୟବହାର କରେ ମୁଁ ସେ ଜରିକି ମୁଁ ଅଲଗା ଜାଗାରେ ପକାଏ ଏବଂ ଯୋଉ ପଚା ଶ ମାନେ ଯୋଉ ଜିନିଷଟା ପଚି ସଢି ପାରିବ ତାକୁ ମୁଁ ଅଲଗା ବ୍ୟବହାର କରେ, ତାକୁ ମୋରି ଗଛରେ ହିଁ ମୁଁ ତାକୁ ବ୍ୟବହାର କରେ।
ଆଜ୍ଞା।
ଆଉ ସେ ଜରି ଗୁଡାକୁ ମଝିରେ-ମଝିରେ ନିଆଁ ଲଗେଇ ଦିଏ, ସେଗୁଡା ତ ଆମ ମାଟିିକି ପୁରା ନଷ୍ଟ କରିଦେଲାଣି। ଆଉ ତାପରେ ଜରି ମନେକର ଆମେ କ୍ଷୀର-କ୍ଷୀର ପ୍ୟାକେଟ୍ ଟା କାଟିଲେ, ତାର ଯୋଉ ଛୋଟ ପିସ୍ ଟା ସେଇଟା ଯୋଉ କଟ୍-କଟ୍ ପିସ୍ ଟା ଯୋଉଟା ରହୁଚି ଛୋଟ ଖଣ୍ଡ ସେଇଟା ରହିକି ମାଟି ଭିତରେ ସେଇଗୁଡା ମାଟିରେ ବହୁତୁ ନଷ୍ଟ କରୁଚି, ତେଣୁକରି ଯେତେବେଳେ ଜରିରେ ବ୍ୟବହାର କରୁଚିନ୍ତି ଆମେ ସେ ଛୋଟ-ଛୋଟ ପିସ୍ ଟାକୁ କାଟିକି ତଳେ ପକେଇବାନି। ତାକୁ ସେ ଜରିରେ ଲାଗିଆକୁ ଦବା ଲାଗିଆକୁ ଦେଲେ ଆମେ ଗୋଟେ ଜାଗାରେ ଜରି ଟାକୁ ପକେଇଲେ। ତାକୁ ନିଆଁ ଲଗେଇ ମଝିରେ-ମଝିରେ ଏ ନଷ୍ଟ କରିଦେଲେ ସେଗୁଡା ମାଟିରେ ମିଶି ଯାଇପାରିବ। ସେଇଟା ସୁର ଯୋଉ ପରିବେଶ ସୁରକ୍ଷା ମଧ୍ୟ ହେଇପାରିବ। ଆମେ ସେଥିପ୍ରତି ସମସ୍ତେ ଯୁବ ସମାଜ ସଚେତନ ହବା ଦରକାର୍, ପ୍ରଥମେ ଗୋଟେ ମା ପ୍ରତ୍ୟକ୍ ନିଜ ପିଲାକୁ ଏଗୁଡା ଶିଖେଇବା ଦରକାର୍। ଆଉ-ଆଉ ଯେହେତୁ ନା ବର୍ଷା ଦିନେ ତ ନିହାତି-ନିହାତି ସେଗୁଡା କରିବା ଦରକାର୍, ଯୋଉଗୁଡା କି ମଶା ମାଛିଠାରୁ ଆମକୁ ମାନେ ଦୂରେଇ ରଖି ଦୂରେଇ ରହିବା ନିହାତି ଦରକାର୍।
ନାଳ ନର୍ଦମା ଯଦି ରହିଲା ତାହେଲେ ମଶା ମାଛି ବେଶୀ ହେବେ, ସେ ତାଙ୍କ ବଂଶ ବି ବଢିବ ସେଇଥେରେ।
ଆମ ବାରି ଘରେ ମନେକର ଆମର ଖଣ୍ଡ ଟାୟାର୍ ହଉ ଏ ମାଟି ହାଣ୍ଡି ପିସ୍ ହଉ କି ଯୋଉଗୁଡା କି ଆମ ନଜର୍ ରେ ଆସେନା। ଆଖି ଆଗରେ ପଡେନା ହେ ପଡିଚି ତ ପଡିିଥାଉ, ସେଇ ଗୁଡାକରେ ପାଣି ରହିକି ମଶା ମାଛି ହେଇକି ଆମରି ସ୍ୱାସ୍ଥ୍ୟ ହିଁ ଆମକୁ ଖରାପ୍ କରେ, ଆଉ ସେଥିପ୍ରତି ଆମେ ଯ ତ୍ନବାନ୍ ହବା ଦରକାର୍, ସେ ପାଣି ଗୁଡାକୁ ଢାଳି ଦେବା ଦରକାର ସେ ଖଣ୍ଡିଆ ଜିନିଷ ଗୁଡାକୁ ବାହାର କରି ଫୋପଡିବା ଦରକାର୍ ନହେଲେ ନାଇଁ ଯୋଉ ଉପାୟରେ ନଷ୍ଟ କରିପାରିବା ନଷ୍ଟ କରିଦବା ଦରକାର୍। ମାନେ ଉଗାଡି ଦବା ଦରକାର୍, ଯୋଉଥିରେ କି ପାଣି ରହିପାରିବ ନାହିଁ।
ଆଜ୍ଞା।
ଆଉ ସବୁ ପ୍ରତି ଯତ୍ନବାନ୍ ହେଲେ ଆମେ ନିଜକୁ ସୁରକ୍ଷିତ ରଖିପାରିବା। ଖାଲି ପର ଉପରେ ଛାଡିଦେଲେ ସିଏ କରିବ ସେ କରିବ ସେମିତି କିଛି ନାଇଁ ନିଜେ ସଚେତନ ହବା ନିଜେ ସୁରକ୍ଷିତ ରହିବା। ତା ହେଲେ ହବ।
ଆଜ୍ଞା ଆଜ୍ଞା ଠିକ୍ କହିଲେ।
ଯେହେତୁ ଗାଈ ଗୋରୁ ବି ମୋର ଦିଟା ଅଛି ସେ ଖତ ମୁଁ ଯାହା କରେ ସବୁ ଆମର ଧାନ ଚାଷ ହୁଏ ଆମ ବିଲରେ ଲଗାହୁଏ ଆମେ ବାହାର ସାର କିଛି ଆମ ବିଲରେ ପକଉନା ଧାନ ଭିତରେ ଭଲ ଅମଳ କରୁ।
ଆଜ୍ଞା ଆଜ୍ଞା। ଗୋବର ଖତ ଗୋବର ଖତ ହଉ ଏ ଯୋ ଉ ଅ ଆଜ୍ଞା ଏ ଯୋଉ ଲଙ୍କା ଗଛ ଦିଅନ୍ତି ଯୋଉ ଆଇଁଷ ପାଣି ଯୋଉ ଦିଅନ୍ତି ଆମିଷ ପାଣି। ଏ ଯୋଉ ଥରକ ମାଛ ପାଣି ହଉ
ଶ ଫାଉଁଶ ହେଲେ ବି ଆଜିକାଲି ତ ଆଉ ଚୁଲି ଉଠିଗଲାଣି ପାଉଁଶ ବାଇଗ
ଅଁ ହଁ।
ପତରରେ ବିଞ୍ଚାଯାଏ ଆଉ ଏ ଭଳିଆ ସବୁ ଆଗୁରୁ ଥିଲା।
ଆଜ୍ଞା ଆଜ୍ଞା।
ଆଉ ମୁଁ ବାରିରେ ବାଇଗଣ ଲଗେଇଚି ଲଙ୍କା ଲଗେଇଚି କ ଛୋ ଛୋଟ ଫୁଲ ଗଛ ଲଗେଇଚି ବହୁତ ସୁନ୍ଦର ହେଇଛି ବାରିଟି। ତେଣୁକରି ଆସିକି ମୁଁ ପ୍ରଥମେ ଦେଖିଦେଲି ତିନି ଚାରି ଦିନି ହେଲା ଯେହେତୁ ନଥିଲି ଛୁଆମାନେ ମୋର ବଡ ବଡ ହେଇଗଲେଣି। ଆଉ ଯତ୍ନ ସହକାରେ ମୁଁ ସେମାନଙ୍କୁ ପାଳୁଚି ଆସିକି ସେମାନଙ୍କ ସହିତ ଦି ଘଣ୍ଟା ମୁଁ ଆଗେ ସମୟ ବିତେଇଲି। ତାପରେ ଏବେ ଗାଧେଇକି ଆସି ମୋ ନିତ୍ୟକର୍ମ କରୁଚି ଆଉ ରୋଷେଇ ବାସ କରୁଚି ଆଉ। ଆପଣଙ୍କର ସେମତି କଣ କିଛି ବାରି ବଗିଚା ଅଛି?
ହଁ ଆମର ବି ଆମର ଏଇ ଯୋଉ ଆମ ଦାଣ୍ଡ ଦାଣ୍ଡ ସାମ୍ନାରେ ଗୋଟେ ଛୋ ଟିଆ ବଗିଚାଟେ ମୁଁ କରିଚି ତା ଦିହେରେ ଫୁଲ ଲଗେଇଚି ଫଳ ଗଛ ବି ମଧ୍ୟ ଲଗେଇଚି ବୁଝିପାଇଲେ ଆଜ୍ଞା ତା ଦେହେ ରେ ମୁଁ ଲଗେଇଚି ଏ ପିଜୁଳି ଗଛ ଲଗେଇଚି ଫୁଲ ଲଗେଇ ଚି ଗୋଟେ ଟଗର ଫୁଲ ଯୋଉ ଗୋଟେ ବଡ ବଡ ସାଇଜ ର ଫୁଟେ ନା ସେଇ ବଡ ଟଗର ଗୋଟେ ଲଗେଇଚି। ଆଉ ଧଳା ମନ୍ଦାର ପୁରା ଧଳା ମନ୍ଦାର ଗୋଟେ ଲଗେଇଚି ନାଲି ମନ୍ଦାର ଲଗେଇଚି। ଆଉ ଅମୃତଭଣ୍ଡା ଗଛ ଅଛି। ଆଉ ଏବେ ମୋ ମାମୁଁ ଘରୁ ମଞ୍ଜି ଆଣିଥିଲି ଲଗେଇଚି। ଉ ଜହ୍ନି ଆଉ କାକୁଡି ମଞ୍ଜି ଲଗେଇଚି ସେଗୁଡିକ ପୁରା ବଡ ବଡ ହେଲେଣି ମାନେ ଗ ଛ ଗୁଡିକ ବଡ ବଡ ହେଲେଇଁ ତାପରେ ଲଟା ମାଡିଆକୁ ସେମାନେ ଇଏ ହେଲେଣି।
ଆଉ ଯେତେ ସ ଚେତନ ହେବେ ଯେତେ ଶୁଣନ୍ତୁ ବାରି ଘରେ ଯୋଉ ଗଛ ଟା ଲଗେଇବେ ଯେତେ ସଚେତନ ହେବେ ବାହାରର କୌଣସି ସାର ପ୍ରୟୋଗ କରିବେନି।
ପ୍ରୟୋଗ କରିବେନି ଆଜ୍ଞା ଠିକ୍ କହିଲେ।
ଏଇ ଯୋଉ ଘରୁ ବାହାରିବା ଚୋପା ତାକୁ ପକେଇ ପାରିବେ ଆଉ ଯୋଉ ଉଁ ଯଦି ଗୋ-ଗୋରୁ ଗାଈ ଅଛି ଖତ ପକେଇ ପାରିବେ ତାହେଲେ ଆମେ ସୁ ମାନେ ସୁ-ସୁଖାଦ୍ୟ ହଁ। ଯୋଉଟା କି ମାନେ ନିଜ ବାରିରୁ ତୋଳିକି ନିଜେ
ରିଆର ନାଇଁ ତା ଦିହରେ କୌଣସି ସାର ବି ତା ଦିହେରେ ଇଏ କରିବାର ନାଇଁ।
ଆମେ ନିଜେ ବ୍ୟବହାର କରିପାରିବା।
ହଁ ସେଇଟା ପୁରା ବିନା ସାର ରେ ବିନା ଔଷଧରେ ବଢିଥିବା ଗଛ ଯେ ସେ ଯୋଉ ଫଳଟିକୁ ଖାଇବ ମନ କେତେ ଶାନ୍ତି। ଆଉ ଯୋଉଟା ସାର ଫାର ଦିଆ ହେଇକି ଯୋଉ ବୋହୁତ ବଡ ବଡ ଫଳ ତାକୁ ଖାଇଲେ କି ସେ ଶାନ୍ତି ମିଳିବ କି।
ସେଗୁଡାକ ରାସାୟନିକ ପଦ୍ଧତିରେ ଯୋଉ ଜିନିଷଟା ହଉଚି ସେଇଟା ଆମ ଦେହକୁ କ୍ଷତି କରିଥାଏ। ଆମେ ଯଦି ଆମ ବାରିରେ ଛୋଟ ବଗିଚା ଟାରେ ଆମେ ଏ ଏ ଏ ହାଣ୍ଡି ଶାଳ ଅ ଅ ଗୋଟେ କହନ୍ତିନି ହାଣ୍ଡିଶାଳ ବଗିଚା ଆମେ ସେଠୁ ତୋଳି ଆଣି ଯୋଉ ଜିନଷ ଟା ବ୍ୟବହାର କରିବା ଆମ ପାଇଁ ଭଲ ଆମ ଦେହ ପାଇଁ ଭଲ। ଆଉ ଉ ଉ ସେ ସୁ ସୁସ୍ଥ ଜିନଷ ଖାଇଲେ ମନେ ନ ମନ ବି ସୁସ୍ଥ ରହେ ଶରୀର ବି ସୁସ୍ଥ ରହେ। ତେଣୁକରି ସବୁବେଳେ ଚେଷ୍ଟା କରିବେ ନିଜ ବାରିରେ କିଛି ପନିପରିବା ବେ ବାହା ଉଁମ୍ ଗଛ ଲଗେଇ ନିଜେ ସେଥିରୁ ଆଣି କିଛି ବ୍ୟବହାର କରିବେ।
ଆଜ୍ଞା ଆଜ୍ଞା ଠିକ୍ କହିଲେ। ମୁଁ ତ ସେଇ ଯୋଉ ମାମୁଁ ଘରୁ ଆଣିଥିଲି ଯୋଉ ଜହ୍ନି କାକୁଡି ମଞ୍ଜି ବାଇଗଣ ବି ଫଳୁଚି। ଲଙ୍କା ବି ଫଳୁଚି ମାନେ ଯେତିକି ଆମ ଘରେ ଯଦି ନିତିଦିନିଆ ଯୋଉ କାର୍ଯ୍ୟଟି ଯୋଉ ଦରକାର ପଡୁଚି। ଧଣିଆ ପତ୍ର ଦିଟା ଲଗେଇଚୁ ଧର କ ତରକାରୀ ପତ୍ ତର ରାନ୍ଧିଲୁ ଯାଇଁକି ବାଡିରୁ ଦିଟା ଧଣିଆ ପତ୍ର ନେଇ ଆଉଚି ପକେଇ ଦଉଚୁ। ଭଲ ବାସ୍ନା ଲାଗିବ ଆଉ ତମେ ଯୋଉ ଆଣିବ ଛକୁରୁ କିଣିକିନି ଯୋଉ ଧଣିଆ ପତ୍ର ପକେଇବ ସେ କଣ ବାସ୍ନା ହବ?
ଏଇ ତ ଦିନେ ଦି ଦିନି ରହିଲେ ବି ନଷ୍ଟ ହେଇଯାଉଚି।
ସେୟା ବାଁ।
ଅମୃତଗଣ୍ଡା ଗଛ ଲଗେଇବେ କଦଳୀ ଗଛ ଲଗେଇବେ ଯୋଉଟା ଆମେ ପାଇପାରିବା ହାତ ପାହାଁତା ରେ ଆମେ ଯୋଉ ଜିନଷଟା ପାଇପାରିବା।
ଯୋଉଟା ଆମେ ମାନେ ମାନେ ନିଜ ହାତରେ ଲଗେଇ ଯୋଉଟା ମାନେ ଧର କୋଉ ଛକରେ ଯୋଉଟା ମାନେ ବହୁତୁ ସହଜରେ ମିଳିଯାଉଚି ଯୋଉଟା ଆମୁକୁ ସେଇଟା ଆମକୁ ଲଗ
ହୁଁ ବଜାର ରୁ ଆଣିବା ଜିନଷ ଆଉ ନିଜ ବାରିରୁ ତୋଳି ଖାଇବା ଜିନଷ ଭିତରେ ବହୁତ ବହୁତୁ ଉଁ ଉଁ ଉଁ ପ୍ରଭେଦ ଥାଏ। ତେଣୁକରି ସବୁବେଳେ ସଚେତନ ହବା ଆଉ ତାପରେ ଯେହେତୁ ବର୍ଷା ଋତୁ ମଶା ମାଛି କିି ଦୂରେଇ ରହିବା ଆଉ ସବୁ ବଳେ ବ୍ଲିଚିଂ ବ୍ୟବହାର କରିବା ବାରିଘର ସବୁବେଳେ ବ୍ଲିଚିଂ ବ୍ୟବହାର କରିବା। କୋଉଠି ଖାଲା ଖାବରାରେ ପାଣି ଇ ଇ ରହିବାକୁ ଦବନି। ତାହେଲେ ମଶା ମାଛିରୁୁ ଦୂରରେ ରହିବା ଆମେ ବି ସୁରକ୍ଷିତ ରହିପାରିବା।
ଆଜ୍ଞା ଆଜ୍ଞା ଠିକ୍ କହିଲେ।
ସୁରକ୍ଷିତ ରହିବା?
ବହୁତ ଭଲ ଲାଗିଲା ଆପଣଙ୍କ କଥା ଶୁଣିକି ମୁଁ ସେଇଆ ହିଁ କରିବି କିନ୍ତୁ ଆମ ବାରିପଟେ ବହୁତ ମଶା ବହୁତୁ ମାଛି ମାନେ ଖାଇବା ବେଳେ ବି ମାଛି ଆସି ବସୁଚନ୍ତି ଆମେ କେତ କେତେ ଗୋଡେଇବୁ ବୁଝିପାଇଲେ ଆଜ୍ଞା।
ହଁ ହଁ ସେଗୁଡ଼ା ସବୁ ସଫା କରନ୍ତୁ ଯେହେତୁ ବର୍ଷା ଦିନ ଗଛ ବଢ଼ିବ ଘାସ ବଢିବ ଅନା ବନା ଗଛ ଉଠିବ ବାରିଘରେ ଆପଣ ସେଗୁଡାକୁ କାଟିକି ଓପାଡି ସପ୍ ସଫା କରନ୍ତୁ ବ୍ଳଜଚିଂ ପକାନ୍ତୁ ଆଉ ଯୋଉ ଉ ଉ ଉ ମାନେ ଘାସ ମରା ଔଷଧ ଅ ଅ ଅ ଅଁ ପକେଇକି ସେଇଗୁଡାକୁ ଅ ଅନା ବନା ଗଛକୁ ନଷ୍ଟ କରନ୍ତୁ ତାହେଲେ ମଶା ଦାଉରୁ ଆପଣ ରକ୍ଷା ପାଇପାରିବେ।
ଆଜ୍ଞା ଆଜ୍ଞା ଠିକ୍ କହିଲେ। ଆମେ ଏଥର ସେଇଆ ହିଁ କରିବୁ ଏଥର ସବୁଁ ଆଜି ସଫ ସଫା କରିବି କାଲି ରାତି ପାଇବ ତ ମୁଁ ସବୁ କାଲି ସଫା କରିବି ସଫା କରିସାରଇଲା
ହୁଁ ଘର ଚାରିପଟ ସବୁବେଳେ ସ ସଫା ରଖିବା ସେଟା ଆମ ଛୋଟ ବେଳୁ ହି ପଢିଛନ୍ତି କିନ୍ତୁ କାର୍ଯ୍ୟରେ ଲଗେଇବା। କାର୍ଯ୍ୟ କରିବା ଘର ସଫା କରିବା ତା ସାଙ୍ଗେ ବାରି ବଗିଚା ସଫା କରିବା ଦାଣ୍ଡ ବାରି ସଫା କରିବା। ଆଉ ଯେତବଳେ ସମୟ ପାଇବ ସମୟ ଖୋଜିଲେ ପାଇପାରିବା ସମୟଟା ନାହିଁ ବୋଲି କହିଲେ ଚଳିବନି ଚବିଶ ଘଣ୍ଟା ହେଲାଣି ଗୋଟେ ଦିନ ରାତି। ସମୟ ଖୋଜିଲେ ଆମେ ସ ପାଇପାରିବା ଆଉ ସମୟକୁ ସବୁବେଳେ ସଦୁପଯୋଗ କରିବା ସେଇଟା ହେଲା
ହଁ କେବେ ସମୟର ଇଏ କରିବା ନାହିଁ ଆମେ। ଅପବ୍ୟବହାର କେବେ କରିବାନି ସମୟର।
ହୁଁ ସଦୁପଯୋଗ କଲେ
ହଁ କେବେ ଅପ ବ୍ୟବହାର କଲେ ଆମେ ସେ ସମୟ ହଁ ଯେଉ ସମୟଟି ବିତି ଯାଇଛି ସେ ସମୟକୁ ଆଉ ତମେ ପାଇପାରିବନି।
ହୁଁ।
ବୁଝିପାରିଲେ ନା ଆଜ୍ଞା ସେ ଯୋଉ ସମୟ ଟା ଠିକ ସବ ଉପଯୋଗ ତ କରିବା ଆଉ ସବୁ ଗି ସବୁ କାମରେ ସବୁ କାମରେ ସମୟଟିକୁ ଠିକ ସେ ଲଗେଇବା ଆଉ ଆଜି ଖରା ବେଳେ କଣ ଖାଦ୍ୟ ରାନ୍ଧିଛନ୍ତି?
ଖାଦ୍ୟ ରାନ୍ଧିଛି ଆଜି ତ ଗୁରୁବାର ଯେହେତୁ ଆମର ଅରୁଆ ଖାଉ।
ଆଜ୍ଞା।
ଅରୁଆ କରୁଛି ଶାଗ ଭଜା ଟିକେ କରୁଛି ଡାଲି ଟିକେ କରିଛି ଆଉ ଆଳୁ ପୋଟଳ ଦିଟା ସିଝା ସିଝି କରିଛି ଟିକେ ଦଳାଦଳି କରିବା ଆଉ ସାଧା ଯେହେତୁ। ପିଆଜ ରସୁଣ ବ୍ୟବହାର କରାଯାଏ ନାଇଁ ଆଉ ଶାକାହାରୀ ଉପରେ ଶାଗକୁ ଟିକେ ନଡିଆ ପକେଇକି ଭାଜିଛି ଶାଗ ଭାଷା ମୋର ବହୁତ ପ୍ରିୟ ଯେତେବେଳେ ସମୟ ସୁବିଧାଏ ମୁଁ ଶାଗ ଦିଟ ଆଣିବ ମୁ ନିଜ ବାରିରୁ କରେ।
ଆଜ୍ଞା ଆଜ୍ଞା।
ବାଡିରେ ଶାଗ ଦିରା ବି କରିଛି ଔଷଧୀୟ ଗଛ ବି କିଛି ଲଗେଇଛି। ପାନ ଗଛ ଯେମିତି ବେଲ ଗଛ ସକାଳୁ ଟିକେ ମୁଁ ସବୁ ପ୍ରକାର ସବୁଜ ପତ୍ରରେ ତିଆରି ରସ ଟିକେ ନିଜକୁ ବ୍ୟବହାର କରେ ଛୁଆ ମାନଙ୍କୁ ଦିଏ କରିକି ନିଜେ ପିଏ ଆଉ ଛୁଆ ମାନଙ୍କୁ ବି ଦିଏ ମତେ ଭଲ ଲାଗେ। ଆ ସେଇଟା ବି ଆମ ଶରୀର ପାଇଁ ଭଲ।
ହଁ ଏଇଟା ହିଁ ଆମ ଶରୀର ପାଇଁ ବହୁତ ଭଲ। ଠିକ କହିଲେ ଆଉ ଆପଣ କଣ ଖାଇଛନ୍ତି କଣ?
ଥିଲି ଚକୁଳି ପିଠା ଦିଟା ଖାଇଥିଲି। ଆଉ ଆସିକି ଟିକେ ଘର ଫର ନଥିଲି ତ ଯେହେତୁ ତିନି ଚାରି ଦିନ ହେଲା ଘରେ ନଥିଲି ଚକୁଳି ପିଠା ଆଣ ଟିକେ ବାଟିକି ବିରି ଚାଉଳ ଦିଟା ଥୋଇଥିଲି ଫ୍ରିଜ ରେ ଆସି ଘର ଫର ପୋଛା ପୋଛି ଟିକିଏ କାଲି ଲି ସୋ ବାରି ବଗିଚା ଟିକିଏ ସଫା କଲି। ଆସିକି ଚକୁଳି ପିଠା ଦିଟା ଠାକୁର ପୂଜା ଟିକେ କଲି ଆଉ ଚକୁଳି ପିଠା କରି ଖାଇକି ରୋଷେଇବାସରେ
କରିବେ ମୁଁ ଯାଉଛି ଖାଇବି ଟିକେ ଆପଣ ରଖନ୍ତୁ ଆଜ୍ଞା ନମସ୍କା
ହଉ ହଉ ଠିକ ଅଛି ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଆପଣ ଆଉ କେତେବେଳେ ଆଜ୍ଞା କରିବେ ଫୋନ୍ ମୋ ପାଖକୁ।
ଆଜ୍ଞା ଆଜ୍ଞା ମୁଁ କରିବି ଆପଣଙ୍କୁ ଆପଣ ଯାଆନ୍ତୁ କଣ କରିବେ ନମସ୍କାର। ପ୍ରଣାମ।